ଏଇ ଟିକେ ବସିଛି ଆଉ ଭାବିନି ଟିକେ ଫୋନ କର ତମ ଏବେ ତ କଣ ସବୁ ବାହାଘର ସିଜିନ ଚାଲିଛି ଆଉ
ଆମ ଆଡେ ତ କାହାର ଆମ ଗାଁରେ ତ କିଏ ଝିଅ ଫିଅ ବି ଏତେ ନାହାନ୍ତି ଆଉ ଯୋଉମାନେ ଅଛନ୍ତି ସେମାନେ ପାଠ ପାଠ ପଢୁଛନ୍ତି ନ ହେଲେ ଚାକିରି କରୁଛନ୍ତି ସେମାନେ ତ ଏବେ ବାହା ହେବେ ନାଇ ବି।
ଅହ ହୁଁ। ଆମର ଇଆଡେ ଗୋଟେ ବାହାଘରିଆ ଅଛି। ବାହାଘର ଭାଇର ଭାଇର ଗୋଟେ ବାହାଘର ଅଛି ମାନେ ଏବେ ତ ଜାଣି ବାହାଘରରେ କେତେ? ଆଉ ମାନେ ଭୋଜି, ଭାତ ନେଇକି ଗଲା
ବହୁତ ଖର୍ଚ୍ଚ ହଁ। ଆଉ କଣ ବହୁତ ସେମିତି ତ କହିବାକୁ ଗଲେ ବାହାଘର ତ ଗୋଟେ ପୁଅ ବାହାଘର କରିବା ଭଲ ପୁଅ ବାହାଘର ଯେତିିକି ଖର୍ଚ୍ଚ ଝିଅ ବାହାଘର ବି ସେମିତି ଖର୍ଚ୍ଚ। କିଛିନାହିଁ ବାହାଘର ଟା ଗୋଟେ ଯେହେତୁ ଗୋଟେ ଆମର ପରମ୍ପରା। ହାଲୋ। ହାଲୋ। ତ ନେଟୱାର୍କ୍ ଅଛି।